ହ୍ୟାଲୋ ହଁ ନମସ୍କାର ମ୍ୟାଡ଼ମ୍।
ଆଜ୍ଞା ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ ବହୁତ ଭଲ ଅଛି।
ହୁଁ ମୁଁ ବି ମଧ୍ୟ ବହୁତ ଭଲ ଅଛି। ନାଇଁ ବ
ମୁଁ କହିଲି ଆପଣ ବ୍ୟସ୍ତ ଥିଲେ କି?
ନାଇଁ ନାଇଁ ମୁଁ ବ୍ୟସ୍ତ ନାହିଁ।
ଆଜ୍ଞା ମ୍ୟାଡାାମ ମୁଁ କହୁଥିଲି କି ଆପଣଙ୍କ ସହିତ ମୁଁ ଏବେ ଟିକେ ଏ ଜଳ ସଂରକ୍ଷଣ ବିଷୟରେ ଟିକେ ଆଲୋଚନା କରିଥାନ୍ତି।
ହଁ କହୁନାହାନ୍ତି ବହୁତ ଭଲ କଥା ତ କହୁଛନ୍ତି।
ଆଜ୍ଞା। ମ୍ୟାଡ଼ାମ ଜଳ ବିଷୟରେ ମୁଁ କହିବି କି ଜଳ ଗୋଟେ ଆମର ଭ ଭଗବାନଙ୍କର ଏମିତି ସୃଷ୍ଟି, ହେଲା କି? ଯୋଉଥିରେ କି ଆମର ମନୁଷ୍ୟ ଜୀବନ ଠାରୁ ଆରମ୍ଭ କରି ଉଁ ଆମର ବୃକ୍ଷ ଲତା ଟାରୁ ଆରମ୍ଭ କରି ପଶୁ ପକ୍ଷୀ ସମସ୍ତେ ଜଳ ବିନା କିି ଏଁ ରହିବା ଅସମ୍ଭବ ବଞ୍ଚି ପାରିବେନି ଯୋଉଟା କି ଆପଣ କହୁଛନ୍ତି।
ଆଜ୍ଞା।
ଜଳ ହଉଛି କଣ କି? ଆମର ସମସ୍ତ ଗୋଟେ ମାନେ ବୃ ବୃଦ୍ଧିର ବିକାଶ ନିମନ୍ତେ ନିତ୍ୟାନ୍ତ ଆବଶ୍ୟକ ଆମର।
ଆଜ୍ଞା ନିହାତି ନିହାତି।
ଉ ହୁଁ। ଆଜ୍ଞା ଆଉ ଆମର ଜଳ ବିଷୟରେ କଣ କହିବି କି? ଜଳ ପୃଥି ହୁଁ କୁହନ୍ତୁ।
ନାଇଁ ଆପଣ କୁହନ୍ତୁ।
ହଁ। ମୁଁ କହିଲି କି ଜଳ ବିନା ଜୀବନ ମାନେ ଯୋଉ ମାନେ ପଶୁପକ୍ଷୀ ହଉ ମନୁଷ୍ୟ ହଉ ଆମର ଉଦ୍ଭିଦ ଜଗତ ହେଲା ସେମାନଙ୍କ ପାଇଁ ସମସ୍ତଙ୍କ ପାଇଁ ମାନେ ଜଳ ବିନା ବଞ୍ଚିବା ଯଉଟା କି ସମ୍ଭବ ନୁହଁ।
ଆଜ୍ଞା।
ଉଁ ବିଶେଷ କରି ଆପଣ ଦେଖିବେ ପ୍ରାୟ ତ ପୃଥିବୀର ପ୍ରାୟ ସତୁରିୀ ପରସେଣ୍ଟରୁ ଉର୍ଦ୍ଧ୍ୱ ଅଂଶ ଜଳରେ ଆଦୃତ। ଯୋଉଟା କି ଆମର ଆଦୃତ ବୋଲି କହିଲେ କଣ କହିଲେ ଆଜ୍ଞା। ଯୋଉଟା କି ଜଳ ଦ୍ଵାରା ଘେରି ହେଇକି ରହିଚି ଯୋଉ ଅଞ୍ଚଳ ସବୁ।
ହଁ ଜଳକୁ ଥିବୀଟା ବି ତ ଜଳରେ ହିଁ ଭାସୁଛି ନା ସେଭେଣ୍ଟି ପରସେନ୍ ଜଳ ହେଲା
ଆଜ୍ଞା ଜଳକୁ ଆମେ ବିଶେଷ କରି କଣ କି ଇଁ ଆପଣ ଉଁ ଉଁ ସେ ବିଷୟେରେ ଟିକେ କୁହନ୍ତୁ କି ଜଳ ଆମେ କୋଉ କୋଉ କାମରେ ସବୁ ବ୍ୟବହାର କରିଥାଉ। ମୁଁ ତ ଏତିକି କହିଲି ଆପଣ କିଛି ସେ ବିଷୟେରେ ଜଣାନ୍ତୁ।
ମୁଁ ଯେତିକି ଜାଣିଚି ଜଳ ହେଲା ଆମର
ଆଜ୍ଞା ହଁ ହଁ। ମୁଁ କହିଲି କି ଜଳକୁ ଆମେ ବିଶେଷ କରି ପିଇଥାଉ ମନୁଷ୍ୟମାନେ। ଏଁ ଆମର ଖାଦ୍ୟରେ ବ୍ୟବହାର କରିଥାଉ ନାଇଁ କିି। ରାନ୍ଧିଥାଉ ବା ରନ୍ଧନ ରୂପରେ ତାକୁ ମଧ୍ୟ
ହଁ ବ୍ୟବହାର କରିଥାଉ ଆଜ୍ଞା।
ହଁ। ଆମର ନିତ୍ୟ ଦିନ ଜୀବନରେ ଆମର ବିଶେଷ କରି ସ୍ନାନ କରିବା ଯେଉଟା କି ଆମେ କହୁଚେ ଶୌଚ କରିବା। ଗାଧେଇବା।
ଆଜ୍ଞା ଆଜ୍ଞା।
ଉଁ ସେଥି ରୂପେ ମଧ୍ୟ ବ୍ୟବହାର କରିଥାଉ ମନୁଷ୍ୟମାନେ ଆଉ କଣ କି ହୁଁ ଏସ୍
ସେ ବି ବ୍ୟବହାର କରୁଛନ୍ତି।
ଆ ଜୀବଜନ୍ତୁ ମଧ୍ୟ ମାନେ ମଧ୍ୟ ବ୍ୟବହାର କରିଥାନ୍ତି ଆଉ ଗୋଟେ ହଉ ଚି ଜଳର ଗୋଟେ ଯେମତି ସବୁ ଜିନିଷର ଯେମତି ଗୋଟେ ଉପକାର ଥାଏ ଅପକାରିତ ଥାଏ। ଜଳର କଣ ଆ ଅପକାରିତା ତ ମୁଁ କହୁନି ଆମେ ତାକୁ ଟିକେ ଶୁଦ୍ଧ କରି କି ପିଇବା ଉଚିତ୍।
ହଁ ଯୋଉଟା କି ଗୋଳିଆରେ ରହୁଚି ସେ ପାଣିଟାକୁ ଆମେ ଫିଲ୍ଟର୍ କରିକି ପିଉଚନ୍ତି।
ହଁ ଦୂଷିତ ପାଣି ଯୋଉଟା ରହୁଚି ତାକୁ ଆମେ ଟିକେ ଶୁଦ୍ଧ କରିକି ପିଇବା ଉଚିତ୍। ଯା ଦ୍ୱାରା କି ଆମର ଯୋଉ ହୁଁ କୁହନ୍ତୁ।
ମୁଁ କହିଲି ଯୋଉଟା ବି ଗୋଳିଆ ପାଣି ହେଲେ ବି ସେଟା ବି ଆମର କାମରେରେ ଆସୁଚି ଯେମିତିକି ଆମେ ଗୋଟେ ଗଛ ମୂଳେରେ ବି ପାଣି ଦିଉ। ଜୀବଜନ୍ତୁ ଯେମିତିକିି ପଶୁ ପକ୍ଷୀମାନଙ୍କୁ ବି ପାଣି ଦେଲେ‌ ସେମାନେ ବି ପାଣି ପିଅନ୍ତି ସେମାନେ ବି ଆ ସିକି ଗାଧାନ୍ତି ଆଉ ଗୋରୁ ଗାଈ ସେମାନଙ୍କୁ ବି ଗାଧାଯାଏ ତାଙ୍କୁ ବି ତୋରାଣୀ କୁ ଉଁ ଇଏରେ ବି ଏ ପାଣି ବ୍ୟବହାର କରିକି ତାଙ୍କୁ ବି ପିଇବାକୁ ବି ଆମେ ଦିଉଁ ତା ସହିତ ଗଛରେ ବି ପାଣି ହଁ ତା ସହିତ ବି ଆମେ ଆଉ ଗଛେରେ ବି ପାଣି ଦେଇଥାଉଁ ଆଉ ଘ
ଧଁ ସେଥିପାଇଁ ଆମର କଣ କି ଜଳଟା ଆମର ପ୍ରତ୍ୟେକ ଦିନ ଜୀବନରେ ନିହାତି ଆବଶ୍ୟକ ହେଲା କିି। ସେଥିପାଇଁ ଜଳକୁ ଆମେ ନିହାତି ଭାବେରେ ସଞ୍ଚୟ କରିକି ରଖିଆ ଉଚିତ୍ ନାଇଁ କି। ଯେହେତୁ ଜଳରୁ ଆମେ ବି ଉଁ ଉଁ ଏତେ ସବୁ ପକୃତ ହଉଛେ ତ ସେଥିପ୍ରତି ଆମୁକୁ ଟିକେ ଧ୍ୟାନ ଦେବା ଉଚିତ୍ ଯେମତିକିି ଜଳର କୌଣସି ନଷ୍ଟ ହେବ ନାହିଁ।
ହଁ ଘର ଦ୍ୱାର ସଫା ଶୁତୁର ସହିତ ଡ୍ରେସ ପଟା ସଫା ସୁତୁରା ବି ରଖ।
ହଁ ଆପଣ ମ୍ୟାଡ଼ାମ ଯେମିତି କହିଲେ କି ଘର ଦ୍ଵାରା ସଫା ଶଫି ସଫା ଶୁତୁରା ସେମି ତି ମୁଁ ଗୋଟେ କଥା କହୁଛି ଦେଖନ୍ତୁ ଯଦି ଆମେ ଗୋଟେ। ଘର ତିଆରି କରୁଛେ ବା ନିର୍ମାଣ କରୁଛି ଯୋଉଟା, କୁହନ୍ତି। କି ମନ୍ଦିର ତିଆରି ହଉଛି ଏନ୍ ମାନେ ବାଲି ଗୋଡି ସି-
ଯାହାବି ହଁ।
ଯାହା ବି ହଉ ବାଲି ଗୋଡି। ସିମେଣ୍ଟ ରେ ଘର ଟିଏ ପ୍ରସ୍ତୁତ ହଉଛି ଅବଶ୍ୟ ଇଟାରେ ହେଲେ ସେଠି। କଣ ପା ପାଣିର ଆବଶ୍ୟକତା ନିହାତି ରହୁଛି ନା କି ରହୁ ଚି ଯା ଦ୍ଵାରା କି ଆମେ ଗୋଟେ ଜିନିଷକୁ ଉଁ ଯାହାବି ବ୍ୟବହାର କରିଥାଉ। ତାର ପାଣି ଟା କଣ ଯେମିତି ଆମେ କହୁଛେ ଅଠା ଯେମିତି ବ୍ୟବହୃତ ହଉଛି। ପାଣି ଯଦି ନଦେବା ଗୋଟେ ଜିନିଷ ଟା କଣ ହଉଛି ସେତିକି ସବୁ ଜିନିଷ। ଯୋଉଟା କି ଆମେ କହୁଛେ ମିଶ୍ରଣ ପ୍ରସ୍ତୁତି। ଆମର ବାଲି ହଉ ଗୋଡି ହଉ ସିମେଣ୍ଟ ହେଲା ଆମେ ତାକୁ। ପାଣି ଦେଇକି ପକେଇକି ମିଶେଇଲେ ହିଁ ସେଟା ମାନେ। ମିଶିକି ଗୋଟେ ଜିନିଷ ରହିବ ଯୋଉଟା କି ଆମକୁ ଉଁ ଘରେ
ସେଇଟା ଇଟାକୁ ଭେଦେଇବା। ପାଇଁ ବି ପାଣି ନିହାତି ଦରକାର ଘର ଯେମିତି ଅଁ ନିଅଁ ଖୋଳିବା। ପାଣି ବାଲି ଦେଲା ବେଳକୁ ଦରକାର ଘର। ପିଲର ଓ କାନ୍ଥ ଉଠେଇଲା ବେଳେ ବି ପାଣି ଦରକାର ପାଣିର ଆବଶ୍ୟକତା ନିହାତି ଭାବରେ ଅଛି। ଆଉ ଆମକୁ ବି। ପାଣି ପିଇବାର ବି ଆମର ବ ପାଣି ଫୁଟେଇକି ଗରମ କରିକି ତାକୁ। ଓ ଥଣ୍ଡା କରିକି ସେ ପାଣି ଟା। ପିଇ ଲେ ଆମ ଦେହଟା ବି ସୁସ୍ଥ ରହିବ ଯେମିତି କିି ନାଇଁ କି କଥାରେ ରେ ପାଣି ପିଇଛା ପଇସା ନବା ଗଣି।
ଆଜ୍ଞା ଆଜ୍ଞା ସେମିତି ମ୍ୟାମ୍ ଆ ଆଉ ଗୋଟେ କଥା ଆଜ୍ଞା ଆପଣ ନିଶ୍ଚିନ୍ତ ଭାବରେ ଗୋଟେ ଗୋଟେ ଭଲ କଥା ଟିକେ କହିଲେ।
ଆଜ୍ଞା ଆପଣ ବି ତ ବହୁତ ଭଲ ଭଲ କଥା। କଥା କହୁଛନ୍ତି ପଏଣ୍ଟ ଯୋଉଟା କି ମତେ ବହୁତ ଭଲ ଲାଗୁଛି ଆଉ ବି ମୋତେ ବହୁତ କିଛି‌ ସି ଶିକ୍ଷିବାକୁ ଆପଣଙ୍କ ଠାରୁ।
ଆଜ୍ଞା ଆଜ୍ଞା ଧନ୍ୟବାଦ ଧନ୍ୟବାଦ ମ୍ୟଡ଼ାମ ଆଉ ଗୋଟେ କଥା ଦେଖ ଦେଖନ୍ତୁ ଆମ ପାଣି। ଆଉ ଗୋଟେ ଜିନିଷ ଗୋଟେ ପାଣି ଏମିତି ତାର ଜିନିଷ ନା ଦେଖନ୍ତୁ ଆକାଶରୁ ଯେତେବେଳେ ବର୍ଷା ହୋଇକି। ସେ ପାଣି ଟା ଉଁ ମାନେ ବର୍ଷା କୁହନ୍ତୁ କି ଆପଣ ମେଘ କୁହନ୍ତୁ। ଆକାରରେ ଆକାଶରୁ ପଡୁଛି ସେଇଟା କଣ। ଆମର ଉଁ ସେଇଟା କୋଉଠି ଉଁ ଛୋଟ ଛୋଟ ହ୍ରଦ ସୃ ଷ୍ଟି ହେଇ ଯାଉଛି ବା ଛୋଟ ଛୋଟ ଯୋଉଟା। କୁହନ୍ତି ଖାଲ ଢୀପ କୁହନ୍ତି ରାସ୍ତାରେ ଗଲାବେେଳେ ସେଟା କି ନଦୀ। କେନାଲ କୁହନ୍ତୁ ଆପଣ ସେ କି ସେଇଟା ଗୋଟେ ହଦ ସୃଷ୍ଟି ହଉଛି। ମାନେ ଯୋଉଟା କି ଥୋପା ଥୋପା ବିନ୍ଦୁ ବିନ୍ଦୁ ପଡକି ଯୋଉଟା ଆମେ କହୁ।
ଟୋପେ ଟୋପେ ବିନ୍ଦୁ ରେ ଅନେକ ହୁଏ ସି
ଆକାଶ ରୁ ପଡିକି ସେଟା କଁ ହଉଛି। ତାପରେ ଆଉ ଗୋଟେ ସେମିତି ହ୍ରଦ ଯେମିତି ସୃଷ୍ଟି ହଉଛି ଯୋଉ ଗୋଟେ ବହି ଯାଉଛି ମଧ୍ୟ। ପାଣିଟା ଆକାଶରୁ ପଡିକି ବହି ଯାଉଛି ସେଠି ଗୋଟେ ନଦୀଟିଏ ମଧ୍ୟ ସୃଷ୍ଟି ହେଇଯାଉଛି। ହଉଛି କି ନହିଁ ତାପରେ ଏମିତି ବି ହଉଛି ଦେଖନ୍ତୁ ଅ କଣ କି ପାଣି ଯଦି ଆମେ ଗୋଟେ ଜାଗାରେ ସଞ୍ଚୟ କରିକି ରଖିଦଉଛେ। ସେଇଟା ବରଫ ଆକାରରେ ବି ପରିଣତ ହଉଛି।
ବାେଶ୍ଵରୀ ରଥନ ପରମାାଗ
ହଁ। ଆଜ୍ଞା ଆଜ୍ଞା ତାପରେ ଆଉ ଗୋଟେ ଦେଖନ୍ତୁ ଯଦି ସେଇ ଉ ଉ ପାଣି ବିନ୍ଦୁ ବିନ୍ଦୁ ହୋଇ ଯଦି ଫୁଲ ଉପରେ ପଡୁଛି। ତାହା କାକରରେ ବି ପରିଣତ ହଉଛି।
ସିିସି ର ହେଇକି କ କାକ ର ରେ
ଆଜ୍ଞା। ତାପରେ ଆଉ ଗୋଟେ ଉ କଣ କେମିତି ହିଁ ଉଁ ଯୋଉଟା କି ଉଁ ଝରଣ ର ଯେମିତି ମୁଁ କହିଲି ବହି ବହି ଯାଇକି ଯେମିତି ନଦୀ ହଉଛି।
ନଦୀ ବହିଯାଏ ଘର ବହିଯାଏ।
ଝରିଯାଏ ଆପଣ ଯୋଉଟା କହିଲେ ଯଦି ପାହାଡ ଦେଖିବେ ପ
ବାହାଡକୁୁ ହଁ ପାଣିଟା ଯୋଉଟା ଆସେ ସେଟା ଝରଣା କୁହାଯାଇଛି।
ଝରଣାରେ ପରିଣତ ହେଇଥାଏ ସେଥିପାଇଁ ମୁଁ କହିବି ଯେହେତୁ ଜଳ ଆମର ଏତେ ଅତ୍ୟନ୍ତ ଆବଶ୍ୟକ। ଯୋଉଠି କିି ମନୁଷ୍ୟ ଠାରୁ ଆରମ୍ଭ କରି ପ ପଶୁପକ୍ଷୀ ପାହାଡ଼ ପର୍ବତ ସମସ୍ତିଙ୍କୁ ମଧ୍ୟ ଜଳର ଉଁମ ଆବଶ୍ୟକତା ରହିଛି। ତେଣୁ ଆମେ ମଧ୍ୟ ଜଳକୁ ସଞ୍ଚୟ କରିବା ଦରକାର ଆମେ କେମିତି ସଞ୍ଚୟ କରିବା? ମଗା କଥା ଯେମିତିକି ବିଶେଷ କରି ଦେଖନ୍ତୁ। ଆମେ ଧର ଗୋଟେ ଏବେ ସବୁ ନୂତନ ପ୍ରଣାଳୀ ହଉଛି ଘର ଘର ମାନଙ୍କରେ। ଯେମିତି କିି ଆମେ ପାଣି ଟ୍ୟାବ ର ବ୍ୟବହୃତ କରୁଛେ। କରୁଛି କି ନାଇଁ ପାଣି ଟାଙ୍କି କରି ସଞ୍ଚୟ କରି ରଖୁଛେ। ସେଇ ପାଣିଟିକୁ ଆମେ କଣ? ଦିନ ଯାଙ୍କ ଆମର ଯେତିକ ଗାଧୁଆ ହଉ ଖାଇବା ହଉ ନାଇବା ହଉ।
ସାନ ମଜା
ବାସନ ମଜା ହଉ।
ଚୂଡ଼ା ଆଉ ରୋଷ ସେଇ ବାସ କରିବା ପାଣି ପିଇବା ଆ ଆରମ୍ ଆ ବ୍ୟବହାର କରୁଥିଲି ତାପରେ ଗାଧୁଆ ଡ୍ରେସ ସଫା କରିବା। ଲୁଗା ପଟା ସଫା କରିବା ଧୁଆ ଧୋଇ ହବା। ଆବଶ୍ୟକ ପଡିଲେ ହାତ ଧୋଇବା କାଦୁଅ ହେଲେ ହାତ ଧୋଇବା।
ହଁ।
କଲେ ଆମର ନିହାତି ପାଣି ବ୍ୟବହୃତ ହୁଏ।
ହଁ ସେଥିପାଇଁ ଆମେ ଜଳଟାକୁ ସଞ୍ଚୟ କରିବା ଉଚିତ ନତ ନିହାତି ଆବଶ୍ୟକ ମାନେ ଆମର ଆବଶ୍ୟକ ଅନୁଯାୟୀ ଆମେ ଜଳ ବ୍ୟବହୃତ କରିବା ଉଚିତ ଆମେ ହଁ ତେଣୁ ଜଳକୁ ଆମେ ନଷ୍ଟ କରିବା ଉଚିତ ନୁହଁ ହେଲା କି ଆଉ ମ୍ୟାଡ଼ାମ ଆପଣ କଣ କହୁଛନ୍ତି ଜଳ ବିଷୟରେ?
କ ଜଳ ବିଷୟରେ ଏଇଟା କହିବି କି ଯୋଉଟା କି ଅ ମରୁଭୂମିଆ ଅଞ୍ଚଳ ଯୋଉଠି କିି ତାଙ୍କ ପାଇଁ ଜଳ ବହୁତ ଗୁରୁତ୍ୱପୂର୍ଣ୍ଣ। ଯୋଉଟା କି ସେ ପାଣି କୁ ସ କରି ରଖନ୍ତି ଅ ଯେକୌଣସି ଜାଗା ହେଲେ ବି। ସିଏ ସେମିତି ରଖନ୍ତି ତାଙ୍କର ଝୋଳ କରିକି ଏଇ ଯୋଉ ତାଙ୍କର
ହଁ ସେମିତି ମେମ୍ ଆପଣ ଆଉ ଗୋଟେ ବି ଭଲ କ ତାହା ହଉଛି ଆମେ କହିପାରିବା ଜଳ ହଉଛି ମାନେ ଜୀବ ଜୀବନ ଯୋଉଟା କି ଗୋଟେ ଅର୍ଥରେ ପ୍ରକାଶ ହେଉଛି ଜଳ ହଉଛି ଜୀବନ। ଦେଖନ୍ତୁ ହଁ ଜଳରୁ ଆମେ କେତୋଟି ଜି ମାନେ ଜେ ତାର ଉତ୍ପାଦନ ହଉଛି ଯୋଉଟାକି ମନୁଷ୍ୟ ମାନେ ବି ବଞ୍ଚି ରହୁଛନ୍ତି ଜଳ ପାଇଁ।
ମନୁଷ୍ୟ ମାନେ ବି ସୁସ୍ଥ ଆଉଛନ୍ତି। ହଉ ପଶୁ ପକ୍ଷୀ ଜୀବଜନ୍ତୁ ଗଛ ଲତା ସମସ୍ତେ ସୁସ୍
ଆଜ୍ଞା ଆଜ୍ଞା ଆମେ ଯଦି ପାଣି ନ ପିଇବା କି ଗଛଟିଏ ଯଦି ପାଣି ନ ପାଇବ? ତାର ଦେହରୁ ଜଳୀୟ ଅଂଶଟି କମିବ ନା ନାଇଁ? କମିଯିବ ଯେମିତି ମନୁଷ୍ୟ ମାନଙ୍କ ଦେହରୁ ଜଳୀୟ ଅଂଶ କମିଯାଏ ମାନେ ଶୋଷ ଲାଗେ ଶୁଷ୍କା ହେଇଯାଆନ୍ତି ଗଛ ମାନେ ମଧ୍ୟ ସେମିତି ହୁଅନ୍ତି। ଗଛ ମାନେ ବି ସେ ଏଇ ଯୋଉ ଖରା ଆମର ଏବେ ଦେଖନ୍ତୁ ଅତ୍ୟଧିକ ଖରା ହଉଛି। ହେଲା କିି ଯଦି ଗୋଟେ ଗଛଟେ ପାଣି ନ ପାଇବ ତା ଗଛର ଚାରି ପଟରେ ଯୋଉ ମାଟି ଥିବ ତାର ମୂଳରେ ରେ ସିଏ ଯଦି ପାଣିର ଆର୍ଦ୍ରତା ନ ପାଇବ ସେ ଗଛ ଟିକ ପୁରା ସୁ ଶୁଷ୍କ ମେ ମତେ ମାନେ ପୁରା ଶୁଖିଲା ହେଇଯିବ କି ନା ନାହିଁ। ଗଛ ମଧ୍ୟ ଅଳ୍ପ ଦିନରେ ମରିଯିବ ତେଣୁ ତେଣୁ ମୁଁ ସମସ୍ତଙ୍କୁ କହିବୁ ଜଳକୁ ସଞ୍ଚ ସଞ୍ଚୟ କରି ରଖନ୍ତୁ ଅର୍ଥାତ୍ ଜଳକୁ ଆମେ ଆମର ଯୋଉ ପ୍ରତିଦିନ ଜୀବନରେ